ହୁଁ
ହଁ ଭାଇ ଯଅ କଣ କରୁଛ?
ଏଇ ଏମିତି ଗରମ ଲାଗୁଛି ଆଉ କଣ କରିବା ବାଡିଆଡେ ଟିକେ ବୁଲ
ଆଚ୍ଛା
ଆଉ ତମେ କଣ କରୁଛ? ହଁ ଭଲ କଣ କରିବା ଆଉ ଘରେ ଆଉ ଘର ଭିତରେ ତ ଗରମ କୁ ଏଇନା ରହିହଉନି।
ହଁ ବା ଏଇ ଯୋଉ ବର୍ଷା ଉଠଉଛି କରେଣ୍ଟ କାଟି ଦଉଛନ୍ତି ବିଦ୍ୟୁତ କାଟି ଦଉଛନ୍ତି ଆଉ ଗରମ ରହି ହଉନି
ତାପରେ ଯାହେନେ ବି ଗରମରେ କିଛି କରିବୁ ନା ଆଉ।
ହଁ ଏ ଦିନ ଥାଉ ଥାଉ ରୋଷେଇ କରିଦଉନ।
ଆ ରୋଷେଇ କରିନି ଆଜି ଟିକେ ଗରମ ଲାଇନ ନଥିଲା ତ
ଆଛା
ହଉ କଣ କରିବା ସେଥିପାଇଁ ଲେଟ୍ ହେଲା ଆଉ।
ଦିନରୁ ରୋଷେଇ କରିଦବ ଆମ ଘରେ ଦିନରୁ ରୋଷେଇ କରିଦଉଛନ୍ତି ମୋ ବୋଉ ଆଉ ସ ନ୍ଧ୍ୟାବେଳେ ରୋଷେଇ ଘକୁ ଯାଉନାହାନ୍ତି ଖାଲି ଯୋଉ ଦିନ ରୁଟି କରିବା ଦିନ ଖାଲି ରୁଟି ଦିଟା ଗରମ ଗରମ କରୁଛନ୍ତି। ନା ତରକାରୀ ଦିନରୁ କରି ଦଉଛନ୍ତି।
ନା ମ ମୁ କରିଦିଏ ଯେ ମୁଁ ଆଜି ଯୋଉ ମେଘ ଟା ଉଠେଇଲା ଲାଇନ ପଳେଇଲା ମୁଁ ଆଉ କରିପାରିଲି ନାହିଁ।
ହଁ ବା ଏଇ ଗରମ ହଉଛି ଯେ ଆଉ ପଶି ହଉନି।
ଦେଖିଆ ସେମିତି କରିବା ଆଉ।
ହଁ।
ଆଉ?
ଆଉ ସବୁ ଭଲ ନା ଘରେ?
ହଁ।
ହଉ। ଆଉ ତୁ ମୋ ପୁଅ ପାଇଁ କଣ ପଢୁଛି ହଁ ମୁଁ
ହଁ ପୁଅ ପା ଡିପ୍ଲୋମା କରୁଛି।
ଆଚ୍ଛା ହଉ ଭଲ ପଢୁ ଏଇନା ବା ସେଥିରେ କଣ ସବୁ ଚାଲିଛି ସବୁ କରୁଛନ୍ତି ପ୍ରାକ୍ଟିକାଲ ସବୁ କରୁଛନ୍ତି ଘରକୁ ଆସିକି ସେ
ହୁଁ। ହଁ ପୁଅ ଆସିଚି ପା। ଆସିଚି ଯେ-ଏ-ଏ ଏ ଟାଟାରେ-ଏ
କରୁଛନ୍ତି ଆଉ।
କରିବା ଆଉ।
ଆଛା ହଉ। ପଢାପଢି କରୁ, ସେ ବିଜ୍ଞାନ ପଢୁଥିଲା ନା ଅର୍ଥଶାସ୍ତ୍ର ପଢୁଥିଲା?
ବିଜ୍ଞାନ।
ବିଜ୍ଞାନ ହୋଉ ହଁ ବିଜ୍ଞାନ ଭଲ। ହଁ ସିଏ ଭଲ ପଢେ। ଖାଲି ଏଇ ଟିକେ ବେଳେ ବେଳେ ତାର ମନେ ରୁହେନି ନହେଲେ ସିଏ ଭଲ ପଢେ। ଆମ-ଅ-ଅ-ଅ ସବୁଠୁ ଶାନ୍ତ ଶିଷ୍ଠ ଛୁଆ ସେ।
ହଁ। ଏଇପା ଆସ୍ ଏ ଯାଇଥିଲା ଯୋଉ ଟିକେ କହିକି ନା ବୁଲିବାକୁ ଯାଇଥିଲା।
ଆଛା।
ଦାଣ୍ଡା ଆଡେ ବୁଲିବା ଯାଇଥିଲେ ଏଇ ଆସୁଛି। ଏମିତି ଆଉ ଆସିକି କହୁଥିଲା ବୋଉ କଣ ଖାଇବି ମୁଁ କହିଲି ରହ। ଖାଇବୁ ଆଉ କଣ ଟିକେ କରିଦେବି ଆଉ।
ହଁ ଜଳଖିଆ ଛୁଆ ଆଉ ସନ୍ଧ୍ୟାବେଳେ ଟିକେ ଜଳଖିଆ ଖାଇ-
ହଁ ଆଜିକାଲି ଛୁଆ ଆଉ। ମୁଁ କହିଲି ରହ ତାହେଲେ ଟିକେ ମ୍ୟାଗି କରିଦେବି ଦିଟା ଦୋକାନରୁ ମ୍ୟାଗି ଆଣିଲି କିଣିକି ମ୍ୟାଗି ଦିଟା କରିଦେବି ଆଉ।
ଆଛା ହଁ ମ୍ୟାଗି ଚାଉମିନ ଏଟା ତ ଖାଇବାକୁ ଭଲ ଲାଗେ ଆଉ।
ଆଜିକାଲି ଛୁଆ ବି-ଇ-ଇ-ଇ ସେଇଟା ମ୍ୟାଗି ନିଜେ ନିଜେ କରି ପକେଇବେ ନୁହେଁ।
ହୁଁ।
ଆଉ ପଛେ କିଛି ନ ଆସୁ।
ହଁ ସେଇଟା ତ ଆଗ କିନ୍ତୁ ସେଗୁଡାକ ଦେହ ପାଇଁ ଜମା ଭଲ ନୁହଁ। କିନ୍ତୁ ଆଜିକାଲି ଛୁଆ କିଛି ମାନୁନାହାନ୍ତି। ସବୁବେଳେ ସେଇ ବାହାର ଜିନିଷ। ଅତ୍ୟଧିକ ତେଲ ଜାତୀୟ ଖାଦ୍ୟ ସେଗୁଡାକ ସବୁ ଖାଉଛନ୍ତି।
ସେ ସବୁବେଳେ ଖାଏନି। ମଝିରେ ମଝିରେ ଛୁଆ ଲୋକ ମଝିରେ ମଝିରେ
ଟିକେ ମନ ହୁଏ ଆଉ ହଁ।
ତମେ କଣ ଖାଇଛ ସନ୍ଧ୍ୟାବେଳେ?
ମୁଁ ଏଇ ଟିକେ କ୍ଷୀର ମୁଢି ଖାଇ ଦେଇଥିଲି।
ଓହୋ
ଆମ ଘରେ ବାହାର ଜିନିଷ ଏତେ ଅଣାଯାଏନି ନହେଲେ ଘରେ ଟିକେ କରିଦିଅନ୍ତି। ମାନେ କେତେବେଳେ ଯଦି ସବୁ ଭାଇ ଭଉଣୀ ଘରେ ଥିବେ ତାହେଲେ ବାହାରୁ ଟିକେ ଆସେ ଆଉ।
ଓ ସେଟା ଭଲ। ବାହାର ଜିନିଷ ଟା କଣ ଭଲ କି।
ନା ପରା ସେଗୁଡାକ ବେଶୀ ଦେହ ଖରାପ ବି ହଉଛି।
ବାହାରେ କିଏ ଖାଇବା ଅପେକ୍ଷା ନିଜେ ଘରେ ବନେଇକି ଖାଇବା ଭଲ।
କିନ୍ତୁ ଏବେ ସବୁ ସ୍ଵାସ୍ତିକାର ହେଇଗଲେଣି କିଣି ଆଣିବା ଖାଇଦେବା ଆଉ ସରିଗଲା ଆଉ। ଘରେ କିଏ ଏତେ ସମୟ ଧରିକି କରିବ କାହାର ଏତେ ଆଉ ନାହିଁ ନିଜ ଉପରେ ଅବଧି ଯେ ସେ ନିଜେ ରୋଷେଇ କରିକି ଖାଇବ।
ଆବା ସେଇଆ ମତେ କହିଲା ପୁଅ କହିଲା ବୋଉ ଯାଉନୁ ମ୍ୟାଗିଟା ଆଣେ ମୁଁ ନିଜେ କରିଦେବି ଆଉ ଗରମ ହଉଛି ମୁଁ ନିଜେ କରିଦେବି ତୁ ବସ୍ ଶୁଣୁ।
ମୋର ଭଲ ଆଜିକାଲି ସବୁ ହଷ୍ଟେଲରେ ରହିକି ମେସ୍ ରେ ରହିକି ସବୁ ନିଜେ ରୋଷେଇ ଶିଖିଗଲେଣି। ସାଙ୍ଗ ପିଲା ଗହଳରେ କି ବେଳେ ବେଳେ କିଛି କିଛି ରୋଷେଇ କରୁଥିବେ।
ଶିଖିବା କଥା ନା ଆଉ।
ହଁ ନିଜ ପାଇଁ।
ନିଜ ପାଇଁ କିଛି ଶିଖିବା କଥା।
ହଁ।
ଆଉ ତମେ ହଷ୍ଟେଲ ରେ ରୋଷେଇ କର ନା?
ନା ଆମର ହଷ୍ଟେଲ ରେ ଖାଇବା ଆସେ। ଏଇ ବେଳେ ବେଳେ ଯୋଉ କେଟିଲି ଗୁଡା ନି ସବୁ ଲୁଚେଇକି ଲୁଚେଇକି ରଖିଥାନ୍ତି। ଖାଲି ମ୍ୟାଗି କି କେତବେଳେ ଆଳୁ ସିଝା ଗରମ ପାଣି ଏଇଗୁଡା ସବୁ ଟିକେ କରନ୍ତି। ଆଉ ଝିଅ ଛୁଆ ଯାହା ହେଲେ କି ଚଟନୀ ଫଟନି କରିଦେଲେ ଖାଇଦେବେ। ହୁଁ।
ହଁ ସିଏ ବା ସେଇ ନେଇଚି କ୍ୟାଟଲି ରେ ମଝିରେ ମଝିରେ ସିଏ ସେମିତି ଗରମ ପାଣି କରିକି ଟିକେ ମ୍ୟାଗି ହୁଁ ଖାଇଦିଅନ୍ତି।
ହୁଁ।
ମଝିରେ ଯେଦି ଅତିରିକ୍ତ ଥଣ୍ଡା ଫଣ୍ଡା ହେଲା ତାହେଲ ସେ ଚାଆ ବନେଇ ଦିଅନ୍ତି।
ହିଁ ହିଁ ହିଁ ଆଚ୍ଛା ହଁ ଚା କଫି ସବୁ ତ ସେଥିରେ ହୁଏ।
ତାପରେ ତା ଥଣ୍ଡା ଦେହ ତ ସେ ଟିକ୍ ଗରମ ପାଣି କରିକି ସବୁଦିନ ଗା ନଗାଧେଇଲେ ଚଳ ହବନି ନା ସିନା ଖରା ଦିନଟା।
ହଁ ନା ଗରମ ପାଣିରେ ଟିକେ ଗାଧେଇବେ ନା ଆଉ।
ଶୀତ ଦିନରେ ଗରମ ପାଣି କରିକି
ହୁଁ। ନା ଏଇ ଯୋଉ ବାହାରେ ସବୁ ହେଲାଣିି ଯୋଉ ପାଣିରେ ମିଶଉନାହାନ୍ତି ଆଜିକାଲି ପାଣି ଗୁଡା ବେଶୀ ଗୁଡା ବିଶୁଦ୍ଧକରଣ କରୁନାହାନ୍ତି। ବହୁତ ଗୁଡା ଦୂଷିତ ହେଇଯାଉଚି। ତାପରେ ସେପଟେ ସବୁ ପଲ୍ୟୁସନ ମାନେ ସବୁ ଅଁ ବାୟୁ ପ୍ରଦୂଷଣ ବହୁତ୍। ହେଇଯାଉଚି। ଯାହାଦ୍ୱାରା କି ଜଳ ବି ପ୍ରଦୂଷିତ ହେଇଯାଉଚି। କିନ୍ତୁ ଗରମ ପାଣି ମିଶି ଶେଇକି ଗାଧେଇବା କଥା କାରଣ ଗରମ ପାଣି ଟା ଆମେ ଯେତେବେଳେ ଫୁଟଉଚନ୍ତି ସେଇଟା ବି ଶୁଦ୍ଧିକରଣ ହେଇଯାଉଚି। କିଛି ମିଶେଇଲେ ତ ଆମ୍ ପାଖରେ କେତ୍ କେତବେଳେ ଡେଟଲ ନାହିଁ କି କିଛି ମାନେ ଆମେ ଯାହାକି ବିଶ୍ ୟୁ ମାନେ ବ୍ୟବହାର କରିକି ଗାଧାନ୍ତି। ଆମ ପାଖରେ ଧର କିଛି ନାହିଁ। ଆମ ପାଖରେ ଆମେ ଗରମ ପାଣି ବି ମିଶିକି ଗାଧେଇ ପାରିବା। ଗାଧେଇଲେ ଜଳ ଟା କିଛି ମାତ୍ରାରେ ବିଶୁଦ୍ଧିକରଣ ହେଇଯାଏ।
ହୁଁ।
ତ ଭଲ ଦେହ ପାଇଁ।
ନା ସେଥିପାଇଁ ବା ମୁଁ ତାପରେ ବି ମୁଁ ପୁଅ ଟାକୁ ଏତେ ବାହାର ଖାଦ୍ୟ ଦିଏନି। ବରଂ ନିଜେ କରେ କିନ୍ତୁ ବାହାର ଖାଦ୍ୟ ମୁଁ ଖୁଏନି।
ହଁ ବାହାର ଖାଦ୍ୟ ବି ଖାଇବା ଭଲ ନୁହଁ। ନା ସିଏ ଏତେ ତ ଖାଏ ନାହିଁ ମୁଁ ଯେତିକି ଜାଣିଛି ତାକୁ ସିଏ ଏତେ ବାହାର ଜିନିଷ ଖାଏ ନାହିଁ।
ହଁ।
ହଁ ଭଲ। ଆଉ ତୁମ ଦେହ ଭଲ ଅଛି ନା?
ହଁ ମୋ ଦେହ ଏ ଭଲ ଅଛି ଯେ ଏବେ ଏଇ ଗରମ ପାଇଁ ଟିକେ ଉଁ ଉଁ ଝାଳ ବୋହିକି ଦେହଟା ଉଇକି ଲାଗୁଚି।
ହଁ ପୁରା ଟିକେ ପାଣିି ସଫିସେଣ୍ଟ୍ ପିଅ। ପାଣି ବହୁ ମାତ୍ରରେ ପିଅ। ତା ସହିତ ଏଇ ଯୋଉ ଏବେ ଆସୁଚି ସବୁ ତ ୱାରେସ୍ ମିଳୁଚି ସବୁ ଘରୁକୁ। ନହେଲେ ଲେମ୍ବୁ ପାଣି ଲେମ୍ବୁ ଚିନି ର ଅ ମାତ୍ରା ଟିକେ ସେମ୍ ସେ ମାତ୍ରାରେ ମିଶେଇକି ତାକୁ ପାଣି କରିକି ପିଅ। ଯେମିତିକ ୱାରେସ୍ ର ଦବ।
ହଁ ମଝିରେ ମଝିରେ ମୁଁ ପଖାଳ ସକାଳୁ ପଖ୍ ହଁ ହଁ ହଁ ହଁ ଗାଧୁଆବେଳେ ପଖାଳ ଖାଉଛି କିନ୍ତୁ ମଝିରେ କଣ କରୁଛୁ ନା ପାଣି ବି ଲୁଣ ଚିନି ପାଣି କରିକି ପିଉଛି।
ହଁ ପିଇବା କଥା। ନାଇଁ ଯୋଉ ପଖାଳ କଥାରୁ ମନେ ପିଇଲା ପଖାଳ ଆଜିକାଲି ଯୋଉ ବାସି ପଖାଳ ଖାଇ ଦଉଛନ୍ତି ବାସି ପଖାଳ ଟା ମୁଁ ପା ଟିକୁ ଭଲ ଲାଗୁଛି କିନ୍ତୁ ସେଟା ଦେହ ପାଇଁ ଜମା ଭଲ ନୁହଁ କାହିଁକି ନା ପଖାଳଟାରେ ଏ ଯୋଉ ଗୋଟେ ଏ ସି ଡି ଟାଇପ୍ ର କଂ ଗୋଟେ ରହୁଛି ଯୋଉଟା କି ପେଟ ବଥା ହଉଛି ଦେହ ବି ବଥା ହଉଛି। ମାନେ ଆମେ କ-କୋଉ ବର୍ଷରେ ଗୋଟିଏ ଋତୁ ଖାଆନ୍ତି ଗ୍ରୀଷ୍ମ ଋତୁ ଟା ଖାଆନ୍ତି। ଯିଏ ସବୁ ବର୍ଷର ଛଅ ଋତୁଆଙ୍କ ଖାଉଥିବ। ତ ତାଙ୍କୁ ଏତେ କିଛି ତାଙ୍କ ବଡି ପ୍ରଭାବ ପକେଇବନି। ତ ଆମେ ଦିନେ ଅଧେ ଖାଇଲା ବେଳକୁ ଆମ ପାଟି କୁ ଭଲ ଲାଗୁଛି। କିନ୍ତୁ ଦେହକୁ ସେଟା ବ୍ୟବହାର ହଉନେହିଁ। ଯାଦ୍ୱାରା କି ଆମ ପେଟ ବଥା ବଡି ବଥା ତାପରେ ଏଇ ଗ୍ରୀଷ୍ମ ଋତୁ ଗଲା ପରେ ଥଣ୍ଡା ମାତ୍ରାଧିକ ହେଇଯିବ ଏଗୁଡ଼ାକ ସବୁ ବାହାରିବ। କିନ୍ତୁ ଭାତ ରାନ୍ଧିକି ସଜ ପଖାଳ କରିକି ଖାଇବା କଥା କିନ୍ତୁ ସଜ ପଖାଳ ଟା ପାଟିକୁ ଭଲ ଲାଗୁନି।
ଭଲ ସେଇ ପା ସେ ସଖାଳୁ ଉଠିଲା ବେଳକୁ ପାଦ ବଥା ହେଇଯାଉଛି ଉଠିଲା ବେଳକୁ କଷ୍ଟ ହଉଛି। ଆଉ କଣ କରିବା ଯାହାଲେ ବି ସଜ ପଖାଳ ଭଲ ଲାଗୁନିଁ। ଏଇ ବାସି ପଖଳା ମୁଠେ ଖାଇଦେଲେ ତୋରାଣି ଟିକେ ପିଇଦେଲେ ଓ ହା
ଶାନ୍ତି ଲାଗୁଛି ହଁ କିନ୍ତୁ ସେଗୁଡ଼ାକ ଦେହ ପାଇଁ ଭଲ ନୁହଁ। କିନ୍ତୁ କଣ କରିବା? ଏବେ ଯୋଉ ମାତ୍ରାଧିକ ଗରମ ହଉଛି ଆମକୁ ଖାଇବାକୁ ପଡୁଛି।
ତାପରେ ଏଇନା ବେଶୀ ପା ଗରମ ହେଲା କତରୁ କଣ କରିବ ପାଣି ସଫିସିଏଣ୍ଟ ପିଇବାକୁ ପଡ଼ୁଛି।
ହଁ ନାଇଁ ପାଣି ପ ବହୁଳ ମାତ୍ରାରେ ପିଇବା କଥା କାହିଁକି ନା ବଡିରୁ ଯେତିକି ଝାଳ ହିସାବରେ ତାପରେ ଆମର ପରିସ୍ରା ହିସାବରେ ବହୁତ ଜଳ ସେ ନିଷ୍କାସିତ ହେଇଯାଉଛି। ତ ଆମକୁ ପାଣି ବହୁଳ ମାତ୍ରାରେ ପିଇବା କଥା। ଆମେ ସାଧାରଣତଃ ମହିଳା ଚାରି ରୁ ପାଞ୍ଚ ଲିଟର ପାଣି ପିଇବା କଥା। ପୁରୁଷ କ୍ଷେତ୍ରରେ ଛଅ ରୁ ସାତ ଲିଟର ପାଣି କିନ୍ତୁ ଆଜି କାଲି ଉଁ ଗୋଟେ ଏକ ଲିଟର କି ଦୁଇ ଲିଟର ପାଣି ପିଇ ଦଉଛନ୍ତି ଆଉ ପାଣି ପିଉନାହାନ୍ତି ମାନେ ଅନ୍ୟ ମନସ୍କ ରହୁଛନ୍ତି। କି କିଛିଟା କାମରେ ବ୍ୟସ୍ତତା ରହୁଛନ୍ତି କିନ୍ତୁ ପାଣି ବହୁଳ ମାତ୍ର ରେ ପିଇବା କଥା। ବଡିର ଆମର ଆମ ଶରୀରର ଅଶି ପ୍ରତିଶତ ଜଳ ଯୋଉ ରକ୍ତ କଣା ଅଛି ତ ସେଥିରେ ଜଳ ବି ମିଶିକି ଅଛି ତ ପାଣି ବହୁଳ ମାତ୍ରାରେ ପିଇବା କଥା।
ତାପରେ ପାଣି ନ ପିଇଲେ ଯୋଉ ଝାଳ ବହୁଛି ଆ ଜଳୀୟ ଅଂଶ ସେଇଥିରେ ପଳଉଛି ନା ନାଇଁ ଯାହାଦ୍ୱାରା କି ପାଣି ସଫିସିଏଣ୍ଟ ପିଇବାକୁ ପଡ଼ୁଛି।
ହଁ ପରା ହଁ ପାଣି ସଫିସିଏଣ୍ଟ ପିଇବା କଥା କାହିଁକି ନା ସବୁଦିନ ଅପେକ୍ଷା ଗ୍ରୀଷ୍ମ ଋତୁ ଟା ଅଲଗା ନା, କାରଣ ବୋଉର ମା ତ୍ରାରେ ବଡିରୁୁ ବି ଆମର ପାଣି ନିଷ୍କାସିତ ହୁଏ ସେ ବହୁତ କିଛି ମାଧ୍ୟମରେ ତ ପାଣି ବୋହୁଳ ମାତ୍ରାରେ ପିଇବା କଥା। ହଉ ଭାଉଜ ତାହେଲେ କଣ କର ମୁଁ ପରେ କଲ କରିବି କେବେ କଥାହବା ଆଉ।
ହଉ।
ହଉ ରଖୁଛି।